ହ୍ୟାଲୋ।
ହଁ କଣ କରୁଛୁ?
ଏଇଠି ସେଣ୍ଟରରେ ବସିଛି ଦଶଟା ଚିୟାର ଉପରେ
ଓହୋ ମୁଁ ଘରକୁ ଯାଉଛି।
କଉ
ହଁ।
ହୁ ହୋ।
ଆଉ
ଆଜି କଣ ପଢଡା ହେଲା।
ଆଜି ଆମର ପଢା ହେଲା କଣ୍ଟେଣ୍ଟ କ୍ରିଏସନ ବିଷୟରେ
ଆଚଛା କଛ ରହ ଆାଇ
ହଁ ଏରେ କଣ୍ଟେଣ୍ଟ କ୍ରିଏସନ ଆମେ କେମିତି କରିବା ସେଇ ବିଷୟରେ ବଡ ହେଲା।
କେଣ୍ଟ ନିହାତି ଦରକାର
ହଁ ଆମେ ଯଦି ଫ୍ୟୁଚର ମାନେ ଆମେ ଯଦି ଭବିଷ୍ୟତରେ ଯଦି କୌଣସି କାମ କଲେ କିମ୍ବା କୌଣସି ଧର ଆମେ ଗୋଟେ କଣ୍ଟେଣ୍ଟ କ୍ରିଏଟର କରିବାକୁ ଚାହିଁବା କି ଭିଡିଓ ପୋଷ୍ଟ କରିବାକୁ ଚାହିଁବା ଯେମିତି ଆମର ଇନଷ୍ଟାଗ୍ରାମ ଫେସବୁକ୍ ର ପ କରିବା କିମ୍ବା ଆମେ ଯଦି କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ନି ଭିଡିଓ ବନେଇକି ଆମକୁ ଯଦିୁ କଣ୍ଟେଣ୍ଟ ସବୁ କ୍ରିଏଟ କରିବାକୁ ପଡିବ ଯଦି ଆମେ ଜାଣିବା କି ଏମତି ଏମିତି ସବୁ କଣ୍ଟେଣ୍ଟ ଆମର ଭଲ ର୍ୟୁ ଆସିବ ଆମର ଭୁ ଭଲ ଆସିବ ଲାଇକ୍ ଆସିବ କମେଣ୍ଟ ଆସିବ । ତାହେଲେ ଆମେ ସେଇଠୁ ନେଇକି ଏଆଇରେ ପକେଇକି କଣ୍ଟେଟ ନେଇକି ଆମେ କ୍ରିଏଟ କରିପାରିବା।
ଯୋଉ ଇନ ର ସୁ ପଷ୍ଟ ହଛି ସେଥିପାଇଁ ହେଇପାରିବ।
ହଁ ସବୁଥିପାଇ ହେଇପାରିବ ତୁ ଯୋଉ ଯୋଉଥିରେ ଚାହିଁଲି ସେଇଥିରେ କରିପାରିବ ଖାଲି କଣ୍ଟେଣ୍ଟ ବନେଇବ ଆଉ କଣ୍ଟେଣ୍ଟ ଧର ମୁଁ ଗୋଟେ ମୁଁ ଧର ଗୋଟେ ଧର ଆମେ ବ୍ୟକ୍ତି ମାନେ ଯୋଉ ଝିଅ ମାନଙ୍କ ପାଇଁ ଏବେ ଯୋଉ ଉମାନୋନ ସବୁ ମାନେ ମାରିଦଉଛନ୍ତି ଝିଅ ଜନ୍ମ ହେଲେ ସେମାନେ ତାଙ୍କ ପାଇଁ ଯଦି ଆମେ ଗୋଟେ କଣ୍ଟେଣ୍ଟ କ୍ରିଏଟ କରିବାକୁ ଚାହିଁବା ଗୋଟେ କଣ୍ଟେଣ୍ଟ ନବାକୁ ଚାହିଁବା ଏଆକି ପଚାରକି ଆମେ ସେ କଣ୍ଟେଣ୍ଟ ନେଇକି ତାର ସେଥିରେ ଆମେ ରୋଲ କରିକି ଅଭିନୟ କରିକି ଆମେ ତାକୁ ପୋଷ୍ଟ ବି କରିପାରିବା।
ଓ ଆଛା। ହଉ। ଘରେ ସବୁ କଣ କରୁଥିଲେ?
ଆମ ଘରେ ମୋ ମମି ଠାକୁର ପୂଜା କରୁଥିଲା ଆଉ ବାବା ଯାଇଥିଲେ କାମ
ଖାଇ କଣ ଆସିଥିଲୁ ମୁଁ ଖାଇଥିଲି ରୁଟି। ଆଉ ସେ ପିଆଜ ରେସିପି ଟା ଯୋଉଟା କହୁଥିଲି ସେଇଟା
ଆଚ୍ଛା। ମୁଁ ଖାଇଥିଲି ବିସ୍କୁୁଟ ବି ଗୁ ସାାଇକ ଆସ ଓଡିଓ
ତୁ ସବୁବେଳେ ସେଇ ବିସ୍କୁଟ ହିଁ ଖା ଅମିତା ତ ସବୁବେଳେ ପାଟି କରନ୍ତି ନା। କୋଉ ଖାଇବୁ।
ଏଇ ମାଫିଲା ଆଜି ଟିକେ ଆଜି ଟିକେ ଲେଟ୍ ହେଇଗଲା ତ ସେ ମୁଁାଇଁ ପଳ ଆସିବଛି।
ହଁ ହଁ ହଁ। କେତେବେଳେ ଉଠିଲୁ
ଆଜି ଉଠିଲି ବା ଛଅଟା ପଇଁଚାଳିଶରେ
ଏତେ ଶୀଘ୍ର ଉଠିକି ତର ଲେଟ୍ ହେଲା
ହଁ ମୁଁ ସାତଟାରେ ଆସୁନି କି କୋଚିଂ କୁ
ଓ ଆଚ୍ଛା ଆ ତୁ ସାର୍ପେଟ କୋଚିଂ ଆସ ତୁ ଛଅଟା ପଇଁଚାଳିଶରେ ଉଠୁଛୁ
ଆଜି ଟିକେ ଲେଟ୍ ହେଇଗଲା ଆଜି
ଓ ୟୁ ଆର ଏକ୍ସଲେଣ୍ଟ ପଇଁଚାଳିଶ ରୁ ପନ୍ଦର ମିନିଟ୍ ଭିତରେ ତ ରେଡି ହେଇକି ପଳେଇ ଆସିଲୁ
ଏସ୍
ବା ଗ୍ରେଟେଷ୍ଟ ପର୍ସନ୍
ହ ହ ଆଚଛା ଦିଦି କଣ କହିଲେ ହ ସିଦି କଣ ହୋସିଲ
ହଁ
ଦିଦି କଣ କରୁଥିଲା
ମଁ ଦିଦି ମୁଁ ଦିଦି ବାହାରେ ରହୁଛି
ଆଚଛା ତ ମାର୍ମା କଣ ଅଥିଲେ
ମାମା ମା ଖାଇକି ଆସିକି ଗାଧପଧ ସାରିକି ଠାକୁର ପୂଜା ସାରିକି ଆସିକି ଚା ପିଉଥିଲା ହଁ ଚା ପିଉଥିଲା ମୁଁ ଆସିଲ
ଓ ହ
ଆଉ ରଜ ପ୍ଲାନ କଣ
ହଁ ରଜରେ ଡ୍ରେସ୍ ତ ଦେଇଛି ଆଉ ଖାଲି କିଣିବି ସଜବାଜ ଜିନିଷ ସବୁ କିଣିବି ତାପରେ ପ୍ଲାନ୍ ଅଛି ଯିବା ପାଇଁ ମାମୁଁ ଘରମେ ଯିବ ଯେହେତୁ ଯିବି ମାମୁ ଘରେଛୁ ଆମ ମାମୁଁ ଘରେ ଦୋଳି ଲାଗେ ସମସ୍ତେ ଆାମ ସେ ଖେଳିବା ପାଇଁ ଗୋଟିଏ ଦୋରି ଲାଗେ ପଟା ଦୋଳିଁ ଆଉ ଆର ବର୍ଷ ମା ରଜରେ ଆମେ ଯାଇଥିଲୁ ପୁ ମା ବୁଲିବା ପାଇଁ
ଆଛା ହଁ ଆଉ ସାଙ୍ଗମାନାନଙ୍କ ସହିତ କିଛି ପ୍ାନିଂ ନହିଁ
ହଁ ସାଙ୍ଗ ଅନୁସିତ କିଛି ନାହିଁ ଯଦି ଗାଡି ଫାଡି ଆସେ ତାହେଲେ ଆମେ ଯିବୁ ବୁଲି କୋଉ ମନ୍ଦିର ଯିବୁ ବୁଲିକ ଆସିବୁ ଖହ କୋଉ ଜାଗା ଦୌଡିବ ଲାଗୁଥିବ ଯିବୁ ବୁଲିକି ଆସିବୁ ଆଉ
ହ ଆଚ୍ଛା ଆଉ ଚାରିଟା ବଳେ କଣ କରଛୁ ଘରେ
ହଁ ଚାରିଟା ବେଳେ ମୁଁ ତ ଯଦି ମୋ ଭୋଜନ ଦିହବାର ଲାଗୁନି ଶୋଇପଡୁଛି ଉଠୁଛି ଚାରିଟା ବେଳେଉ ଯଦି ନଷ୍ଟ ହଉଛି ତାହେଲେ ଆସିକି ଘର ଘର ଓଡ଼େଇ ଦେଇକି ଟିକେ ବସଛି ଆଉ ବସ୍ ଆଉ
ତୁ ଜଣିଛୁ ଚାରଟା ବେଳେ ନା
ହଁ
ମୁଁ ନା ଆମ ପଡିଆ ପାଖରେ ସେଠି ଖେଳୁଛନ୍ତି ବଡ ବଡ ପିଲା କ୍ରିକେଟ
ହଁ
ତୁ ତ ଜାଣିଥୁ କ୍ରିକେଟ ଭିତେ ମତେ କେତେ ପସନ୍ଦ
ହଁ
ମୁଁ ତ ବସ ମୁଁ ବସି ମା ମୋ ସାଧି ତାରୁ ଉଠିକି ବସି ଯାଉଛି ଚାର ପକେଇକି ବାଜୁଛି ଟ ଖେ ସେ ଦେଖୁଛି ଦେଖି ଦେଖି ଲାଷ୍ଟ ମୁ ତାଙ୍କ ମ୍ୟାଚତେବେଳେ ସରୁଛି କି ଛୋଟ ଛୁଆ ତବୁ ଆମ ଗାଁରେ ଅଛନ୍ତି ତାଙ୍କ ବ୍ୟାଡୱଲ ସବୁ ଆସିୁଛି ତ ସେ ମୁଁ ଖାଲି ଅନେକ ବସ୍ତି ବଡ଼ବଡ଼ ପିଲାଟା କେମିତି ବାେ ବଲେ ପଡିିବାରୁ ମୁଁ ଯାଇି ଛ ସହ ଟେ ସହିତ ଖେଳିଲି ମୁଁ ଯାଇି ଖେଳୁଚି ଆ କ୍ରିକେଟ୍ ପ୍ଲେ
ଖେଳୁଚୁ।
ବାପା ପଛ କେନାଲ କୁ। ମୋ ବାପା ପଳେଇବେ କେନାଲକୁ ମାୁ ଝିଅ ମା ତାର ହସୁଥିବ। ମୁଁ ଘର ଯାଇ କ୍ରିକେଟ ଖେଳି ଫେଚ ହେଁ ହେଁ।
ଆହୋ ବଢିଆ ତୁ ସବୁ କରୁଚୁ, ମୁ ଘରେ ଏକୁଟିଆ
ତ କହୁଛି ତୁ ପଳେଇ ଆସେ ଆମ ଘରକୁ। ସେଲଆ ବୁଲିବା।
ହଁ।
ଆଉ କଲେଜ କେବେ ଖୋଲିବ?
କଲେଜ ଏଇ ରଜ ପରେ ଖୋଲିବ। କଲେଜ ଯିବି ଆଉ।
ହୁଁ ।
ଆଉ କ୍ରିକେଟ ର ତତେ କଉ କିଏ ଭଲ ଲାଗନ୍ତି?
ହୁଁ ମାଇ ଫେବେରେଟ ବିରାଟ କହଲି।
ବିରାଟଙ୍କ ବିଷୟରେ ମତେ ଟିକେ କଣ କ ମୁ ଜାଣିବି।
କଣ ପଚାରୁନ?
ମାନେ ତାଙ୍କ ଫ ମଡ କି ଅନ ମେରିଡ କି ମାନେ ତାଙ୍କର ଝିଅପୁଅ କି ସେ ନା ତୁ ସେମାନେ କେମ ମାନେ କେତେ କଣ ବାଡେଇଛନ୍ତି କେତେ ରନ୍ କରିଛନ୍ତି? ସେ କଣ କରଚନ୍ତି ନ
ମୁଁ ତ ସେ ବହୁତ ବହୁତ ରନ୍ କରିଚି। ସଚିନ ତେନ୍ଦୁଲକର ଯାହାକୁ କ୍ରିକେଟର ଭଗବାନ କୁହନ୍ତି ତା ସେଞ୍ଚୁରୀ ରେକର୍ଡ ସେ କାଟିଚି ଫାଷ୍ଟ ଟାଇ। ତାପରେ ସେ ଆଇ ଇଲରେ ବି ଖେଳେ, ଆଇ ପି ଏଲ୍ ରେ ଅଠର ବର୍ଷରେ ସେ ଗୋଟେ ବି କପ ଜିତି ନଥିଲା। ସେ ରିସେଣ୍ଟଲି ଦି ବର୍ଷ ହେଲା ସେ ଦିଦିଟା କପ୍ ଜିତିଲାଣି। ଆଉ। କେମିତି ବହୁ ଆଜ୍ଞା।
ସେ ବାହା ହେଇଚି?
ହଁ ସେ ବାହା ହେଇଚି। ତାର ଗୋଟେ ପୁଅଟେ ଗୋଟେ ଝିଅଟେ। ସେ ଲଡନରେ ରହୁଛନ୍ତି।
ହଁ।
ଜାଣିଚୁ ସେ ପ୍ରେମାନନ୍ଦ ଜିଙ୍ଗଲପୁତ ବଡ଼ ଭକ୍ତ।
ଓ ହ।
ତୁ ମାନୁ? ହ ପ୍ରେମାନନ୍ଦ ମହା ଯଉ?
ହଁ ମାନେ। ହଁ ମାନେ
ହୁଁ ବହୁତ ଭଲ କଥା କୁହନ୍ତି ନା
ବହୁତ ଭଲ ଲୋକନ୍ତି ଆ ଲାଇ କେମତି ଆଗଉ ଯିବୁ କଣ କରିବୁ ସେ ସବୁ ବି କୁହନ୍ତି!
ହୁଁ ବନ ସବୁ ଟାଇମ ରେ ସେ କଣ କଣ କରିବା ଦରକାର ବହୁତ ଠିକ ସବୁଠୁ ଆରମ୍ଭ କରି ସବୁ କୁହନ୍ତି?
ଆଉ ତ ଦୋଣ ଖେଳିପାରୁ ସେ ଦଡି ଧଲି ପାରୁିବଛି
ହୁଁ ହୁଁ ହୁଁ ହଉତ ଭଲସ ହଁ
କେତେ ବାଟ ଯାଇପାରିବୁ
ମୁଁ ତ ପୁରା ପା ପଡେ ଭୁଥ ବାଟ ଉଞ୍ଚା
କି କି ଦୋଳି ଖେଳିଚୁ କହନି ହଁ ତୁ କି କି ଦୋଳି ଖାଳିଚୁ ହ୍ୟାଲୋ